ସାର୍ ନମସ୍କାର ଆଜ୍ଞା। ଆଜ୍ଞା ଆପଣ କଣ ଏବେ ବ୍ୟସ୍ତ ଥିଲେ ବୋଧେ?
ନା ବେଶୀ ଆଉ ବ୍ୟସ୍ତ ନାହିଁ।
ଆଜ୍ଞା ଆଜ୍ଞା ଆଉ ସାର୍ ଆପଣ ବ କାଇଁନା ରଜ ତ ଚାଲିଛି ନା ଆପଣ ରଜରେ କୁଆଡ଼େ ବୁଲାବୁଲି କରିବା ପାଇଁ ଯାଇଛନ୍ତି କି ନାଇଁ?
ନାଇଁ ଆମେ ବୁଲାବୁଲି ଆମେ ଘରେ ପାଳନ କରୁ
ଆଜ୍ଞା ଆଜ୍ଞା। ଆଜ୍ଞା ମାମ୍ ସାର୍ ମୁଁ କହିଲି କି ରଜରେ ଆପଣଙ୍କ ଘରେ କିମ୍ବା ଆପଣଙ୍କ ଯୋ ଯେକୌଣସି ପର୍ବପର୍ବାଣୀ ହୁଏ। ଆପଣ କଣ ଡ୍ରେସ୍ ସବୁ ବିଶେଷ କରି ଘର ଯାହାବି ଦରକାର ଅ ଅନଲାଇନ ରେ କିଣିବାକୁ ଭଲ ପାଆନ୍ତି। ନା ଦୋକାନକୁୁ ଯାଇକି ବା ମାର୍କେଟ ଆପଣଙ୍କର ଯୋଉଟା ନିକଟସ୍ଥ ବଜାର ଥିବ ସେଠୁ ଯାଇ କିଣିବାକୁ ଭଲ
ନାଇଁ ବଜାର ବଜାର ବଜାରରେ କିଣିବା ପାଇଁ ବେଶୀ ମଜା ଲାଗେ କାହିଁ ବୁଲିବାକୁ ଆଉ ବଜାରରେ ବହୁତକିଛି ଅପସନ ଦେଖିବାକୁ ମିଳେ।
ଆଜ୍ଞା ଆଜ୍ଞା ସାର୍ ଆଉ ଗୋଟେ କଥା ଆପଣ ଯଦି ବଜାରକୁ ଯାଇକି କିଣୁଛନ୍ତି। ଧର ଆପଣଙ୍କ ଘର ପାଖରୁ ଆପଣଙ୍କୁ ସେଇଟା ଘଣ୍ଟା କି ଦି ଘଣ୍ଟା କି ଅଧଘଣ୍ଟା ଯାହା ବିି ହଉ ସମୟ ଲାଗେ କି ନାଇଁ- ସମୟ ଲାଗେ ତ ଯିବା ପୂର୍ବରୁ ବି ଆପଣଙ୍କୁ ପ୍ରସ୍ତୁତ ହବାକୁ ନିହାତି ଅଧଘଣ୍ଟା ବି ଲାଗିଥଇପାରେ
ହଁ -
ଲାଗେ
ହିଁ-
ଆପଣ କୁହନ୍ତୁ ଯୋଉ ସମୟ ଟା ଆମେ ସେଠି ଲାଗିଲା ସେଇ ସମୟ ଟା ଯେମିତି ଆମେ ଅନଲାଇନ ରୁ କିଛି ଜିନିଷ କିଣୁଛନ୍ତି ଆମର ସେ ସମୟ ଟା ବଳି ଯାଉଛି କିଛି ନାଇଁ
ଏ ଅନଲାଇନ ରେ କିଣିଲେ ବି ମଧ୍ୟ ତାକୁ ବାରମ୍ବାର ବାରମ୍ବାର ଚେକ୍ କରିବାକୁ ପଡୁଛି ସବୁ ଡ୍ରେସ ଅର୍ଡର କର ଅର୍ଡର କରି ସାରିଲା ପରେ ବି ଦିଇ ଦିନ ତିନି ଦିନ ଲାଗୁଛି ଆସିବା ପାଇଁ
ଆଜ୍ଞା ଆଜ୍ଞ ଆଉ ଗୋଟେ କଥା ଆପଣ ସାର୍ ଆପଣ ସେଇ କଥାଟ କହିଲେ ଯେବେ ଆପଣ ଅନଲାଇନ ରୁ କିଣନ୍ତି ଜିନିଷ ଆପଣ ଉଁ ଉଁ ଯୋଉ କଣତ କେମତି କଣ କିଣନ୍ତି ଉଁ ଯୋଉ ଦେଖିକି ତାର କେ ଦେଖିନ୍ତି ନା ଆପଣଙ୍କୁ କେମିତି କେଉଁ କିଣିବାକୁ ଭଲ ପାଆନ୍ତି ନା ଯେ ଧର ଫଟୋ କିଛି ଛାଡିଥାନ୍ତି ଯେ କୌଣସି ଡ୍ରେସ ରହିଥାଉ ଆପଣଙ୍କୁ ଭଲ ଲାଗିଲେ ଆପଣ କିଣି ଦିଅନ୍ତି ଫଟୋ ଦେଖିକି ଆଜ୍ଞା ଆଜ୍ଞା
ଆଜ୍ଞା ଆଉ ସାର୍ ଆପଣଙ୍କର କେବେ ହେଇଛି ଏମିତି ଯେ ଅନଲାଇନୁ ଆପଣ କିଣିଛନ୍ତି ଜିନିଷ ଯୋଉଟା କି ଧର ମାନେ ପୁରା ଗାଢ଼ ଗୋଲାପି ହଉ ଲାଲ ହଉ ଯୋଉ ରଙ୍ଗର ଆପଣ ବସ୍ତ୍ର ହଁ ମାନେ ଅନଲାଇନ ଆପଣ କିଣିଥିବେ ତାଟା ସେଇଟା ଧୂସରି ଆସେ ଫେରସ୍ତ କରିବାକୁ ପୁଣି ପଡେ ସେମିତି କେବେ ହେଇଛି ନା ହେଇନି ଆପଣଙ୍କର
ପ ହେଇଛିି
ଆଜ୍ଞା ଆଉ ଗୋଟେ କଥା ସାର୍ ଆପଣ ଯଦି ଅନଲାଇନ ରୁ ବି ସେଇଟା କିଣୁଛନ୍ତି ଆପଣ ଦେଖିବେ ଏ ଯେକୌଣସି ଆପରୁ ଧର କିଣନ୍ତୁ ଅନଲାଇନ ରୁ ଅ ସମସ୍ତ ମାନେ କମ୍ପାନୀର ସବୁ ନାଁ ଥାଏ ଯଦି ଆମେ କ ମ୍ପାପାନି ଦେଖିକି ଜିନିଷ ଟା କିଣିବା ନା ତ ଆମକୁ ଆଉ କଣ କି ପୁନର୍ବାର ଜିନିଷଟିକୁ ଫେରସ୍ତ କରିବାକୁ ପଡିବନି ହେଲା କି ଯୋଉଟା କି ଆପଣ କହିଲେ କି ଧର ଉଁ ଧର ମୁଁ ଯେମିତି କହିଲି କି ଯେକୌଣସି ଧର ଡ୍ରେସ ଟେ ଆମେ ବ ଫ୍ରକ୍ ଟା କିଣିଛେ ଯୋଉଟା କି ଆମର ନାଲି ବଦଳରେ ଗୋଲାପୀ ପଳେଇ ଆସିଛି କି ନାଲି ବଦଳ ଯୋଉଟା ଧୂସରିଆ ନାଲି ସେଟା ପଳେଇ ଆସିଛିଁ ଯେତ କୌଣସି ଜିନିଷ ଆମେ କିଣିଥାଉ ହେଲା କି? ତ ଯଦି ଆପଣ କମ୍ପାନୀ ଦେଖିକି କିଣିବେ ନା ତାକୁ ଆଉ ଚେଞ୍ଜ କରି ବା ପରିବର୍ତ୍ତନ କରିବାକୁ ପଡିବନି ଯୋଉଟା କି ଆପଣ ଧର ଯେକୌଣସି ମାପର ଗୋଟେ ଜିନିଷ ମଗେଇଥିବେ ସେଇ ଜିନିଷ ଟା ଆପଣଙ୍କ ଘରକୁ ଆସିଥାଏ ଆଉ ସାର୍ ମୁଁ କହିଲି କି ଆପଣ ହ ଘରର ଆବଶ ଜିନିଷ ଧର ଡ୍ରେସ ପସ୍ତାକୁ ଛାଡିକି ଅନ୍ୟ ଜିନିଷ କିଛି ଅନଲାଇନୁ କିଣନ୍ତି ନା କିଣନ୍ତିନି
ନାଇଁ ମୁଁ ବହୁତ ଗଛ ଲଲା ଏ ବହୁତ ଜିନିଷ ଅ କିଣିବା ପସନ୍ଦ କରେ
ହ ହ ହଁ ଆଉ ସାର୍ ମୁଁ କହିଲି କି ରଜରେ ଆପଣଙ୍କ ଘରେ ସବୁ ପିଠା କଣ କଣ ହେଇଥିଲା ଆପଣଙ୍କ ଘରେ?
ରଜରେ ଯେମିତି ହୁଏ ସବୁ କାକରା ପିଠା ପିଠା ସବୁ ହୁଏ।
ଆଜ୍ଞା ଆପଣଙ୍କ ଘରେ ପୋଡ ପିଠା ହେଇଥିଲା ନା ନାଇଁ?
ନାଇଁ ପୋଡ଼ ପିଠା ଏଇ ବର୍ଷ ହେଇନି।
ଏଇ ବର୍ଷ ହେଇନି ଆଉ ସାର୍ ଆପଣ ଯେବେ ପୋଡ ପିଠା ପିଠା ଖାଆନ୍ତି ଧର ଆପଣ ବିରି ଚାଉଳ ଚୁନାର ପୋଡ ପିଠା ଧର ଖାଇଥିବେ ଖାଇଛନ୍ତି କି ନାଇଁ ସେ ପିଠା?
ହଁ ହଁ ଖାଇଛି।
ଖାଇଛନ୍ତି କ୍ଷୀର ପୋଡ ପିଠା ଆପଣ କେବେ ଖାଇଛନ୍ତି କି ନାଇଁ?
ନା କରମ ପଥାା ନ ଜା କେମତିଥିଲା ଆମ ଆମ ଏଠ ଆମ ଏପଟେ ଟିକେ ହୁଏନି ତ କେମିତି ହୁଏ ସେଇଟା ଟିକେ କହିବେ?
ଆଜ୍ଞା ଆଜ୍ଞା ମୁଁ କହିଲି କି ଯୋଉଟା ଆମେ ଧର ହଁ ହଁ ହଁ ମୁଁ କରିନି ତ କେବେ ମୋର ଜଣେ ବନ୍ଧୁ ମତେ କହୁଥିଲେ କି ତୁମେ ଏମିତି କରିବ ବାକି ଟିକେ କାଲି ଟିକେ ମନର ସ୍ଥିତି ଟିକେ ଭଲ ନଥିବାରୁ ମୁଁ କରିନି ଆଜି ଯଦି ସମୟ ବଞ୍ଚେ ନି ନିଶ୍ଚିନ୍ତ ଭାବରେ କରିବା ପାଇଁ ଚେଷ୍ଟା କରିବି। ହେଲା କି କହିଲିକି ସେଇଟା ଯକି ଆମେ ଯଦି ଚାଉଳ ଚୁନାରେ ଯୋଉ ପୋଡ ପିଠାଟା କରନ୍ତି- - ଘରେ ଦେଖିବେ ସେଇଟା କଣ କି ସାଧାରଣତଃ ସବୁ ଲୋକମାନେ ପୋଡପିଠା ଟା ଟିକେ କରିପାରନ୍ତିନି। ନରମ ଲାଗେନି ଟାଣ ହେଇଯାଏ କିନ୍ତୁ କ୍ଷୀର ପୋଡ ପିଠା ଯୋଉଟା କରନ୍ତି ସେଇଟା ପ୍ରଥମେ କଣ ହୁଏ କିି ଉଁ କ୍ଷୀର ଟାକୁ ଭଲ ଭାବରେ ଫୁଟେଇ ଦିଅନ୍ତି ଫୁଟେଇଲା ଭିତରେ ଆମର ଯୋଉ ରହିଲା ଆମର ଉ ମାନେ ଗୁଜୁରାତି ଗୁଣ୍ଡ ହେଲା କିମ୍ବା କୁହନ୍ତୁ ଆପଣଙ୍କର ଉ ଯୋଉ ରହିଲା ନ ନଡିଆ ହେଲା କଟା ନଡିଆ ସରୁ ସରୁ କରିକି କାଟି ଦିଅନ୍ତି ତାପରେ ଯୋଉ ଯେତିକି ସବୁ ଧର ଆଲମଣ୍ଡ ରହିଲା ଆପଣ ଯାହାବି ଶୁଖିଲା ଜିନିଷ ଚାହିଁବେ ସେଥିରେ ବ୍ୟବହୃତ କରିପାରିବେ ଯୋଉଟା କିି ଆମର ଡ୍ରାଇଫୁଡ୍‌ ରହୁଛି ଧର ତେଜପତ୍ର ହେଲା ହୁଁ କିନ୍ତୁ କଣ କହିଲେ କ୍ଷୀର ପୋଡ ପିଠାରେ ସେଥିରେ ଚିନି ପକେଇବାକୁ ପଡିବ
ହଁ।
ଆଉ ଆମର ଯୋଉଟା ରହିଲା କି ଯୋଉଟା ଉ ଖାଲି ଯୋଉଟା ଚାଉଳ ଚୁନା ଯୋଉ ପୋଡ଼ ପିଠାଟା ଖାଲି ଯୋଉଟା କରନ୍ତି ପାଣିରେ ମିଶିକି କରନ୍ତି ସେଇଟା କଣ କି ଗୁଡ଼ ପକାନ୍ତି କାହିଁକି କହିଲେ ପୋଡ ପିଠାରେ ଆମେ ଯଦି ଗୁଡ ପକେଇକ କରିଦବା ତାର ରଙ୍ଗ ତ ପରିବର୍ତ୍ତନ ହେଇଯିବ ନା ଆଉ କ୍ଷୀର ପୋଡ ପିଠା ଟା କଣ ଧଳା ଦେଖାଯିବା କଥା ତ ସେଇଟା ନାଲି ହେଇଯିବ। ଯଦି ଅବାଗିଆ ଦେଖାଯିବ। ତ ସେଇଟା କଣ କରନ୍ତି କି ସେଇ ଯୋଉ ଚୁନା କୁଟିଲା ପରେ ସ ଶୁଖିଲା ଗୁଣ୍ଡ ସବୁ ପକେଇ ସାରିଲା ପରେ ତାକୁ ଆମର ଯୋଉ ଚାଉଳ ଚୁନା ଟା ରଖିଥାନ୍ତି ସେଇଟାକୁ ଧୀରେ ଧୀରେ ଧୀରେ ଧୀରେ କଣ କରନ୍ତି ସେ କ୍ଷୀର ଦିହରେ ମାନେ ଯେ ଜାଳେଣି ଟା ପ୍ରସ୍ତୁତ ହଉଥିବା ବା ଚୁଲି ହଉ ଆପଣ ଧର ଗ୍ୟାସ୍ କହନ୍ତୁ ସେଇଟାକୁ ଲଗେଇକି ରଖିକି ହିଁ ଧୀରେ ଧୀରେ ପକେଇବେ।
ସେଇ ଟାଇମିରେ ଧୀରେ ଧୀରେ ଧୀରେ ଧୀରେ ପକେଇବି।
ଧୀରେ ପକେଇବେ ହଁ ଆଉ ଯଦି ଏକାଥରକରେ ପକେଇଦେବେ ନା ସେ କଣ ହବ କହିଲ ଯେମିତି ଆମର ଶୁଖିଲା ମାଟି ପେଣ୍ଡୁଳା ହଉ ମାନେ ଉପରକୁ ଧର ଓଦା ଦେଖା ହାଉଥିବ ଅ ଭି ଉତରଟା ଯେମିତି ଶୁକିଲା ଥିବ। ସେଇଟା ପୁରା ସେମିତି ହେଇଯିବ ପିଠାଟା ଆଉ ମାନେ ଭଲ ଲାଗିବନି ଟିକେ ଅଧିକ ପୁଣି କଷ୍ଟ କରିବାକୁ ପଡିବ କ୍ଷୀର ପୋଡପିଟା ହଉ କି ମାନେ ଆପଣଙ୍କର କୁହନ୍ତୁ ଖାଲି ଚାଉଳ ଚୁନା ରେ ଯୋଉ ପୋଡ ପିଠା କରନ୍ତୁ ସେଇଟା କଲେ ବି ସେମିତି ହୁଏ। ହେଲା କି ତାପରେ କରିସାରିଲା ପରେ ତାକୁ କଣ କରିବେ କଇଲେ ହେ ଯୋଉ ଗୋଟେ ଧର ପାତ୍ରକୁ କାଢି ସବୁ ବିଭିନ୍ନ ପ୍ରକାରରେ କରୁଛନ୍ତି ନୂତନ ସମୟରେ ଲୋକମାନେ କଣ କରନ୍ତି କି ସାଧାରଣତଃ ଯେତେବେଳେ ପୋଡପିଠା କରନ୍ତି ଗାଁ ମାନଙ୍କରେ ତାକୁ କଣ କରନ୍ତି କହିଲେ ଚୁଲି ରେ ଧର ଆମେ ରୋଷେଇ କରୁଚେ। ଚୁଲି ଉପରେ ବସେଇ ଦିଅନ୍ତି ଗୋଟେ ବଡ ପାତ୍ର ଟେ ବଡ ପାତ୍ର ବସି ଦେଇକି ଆମର ରୋଷେଇ ସରିଲା ପରେ ହେଲା କି? ଯୋଉ ଜାଳେଣୀ ଟା ପ୍ରସ୍ତୁତ ହେଇଥିବ ସେ ଜାଳେଣୀକୁ ତା ଓପରେ ଦେଇକି ବା ଲଦିକି ଗୋଟେ କଦଳୀ ପତ୍ରରେ ଯୋଉ ଚୁନା ଯନ ନ୍ତୁଣି ଟା ହେଲା ଆଜ୍ଞା ଆଜ୍ଞା ଯୋଉ ଅଙ୍ଗାର ଟା ଆପଣ କହିଲେ ବା ଜାଳେଣି ସ ସରିଲା ପରେ ଏଁ ଅଙ୍ଗାର ଟାକୁ ତାକୁ ଲଦି ଦିଅନ୍ତି। ହେଲା କିି ଲଦିବା ପରେ କିଛି ସମୟ ପରେ ଘଣ୍ଟ ଣ୍ଟା ହଉ ଅଧଘଣ୍ଟା ହଉ ତାକୁ କାଢିବେ ଦେଖିବେ ସେଇଟା ହେଇଯାଇଥାଏ ଯୋଟା ସା ଇଏ ପୋଡପିଠା। ଆଉ ଏଇା ବି କ୍ଷୀର ପୋଡା ବି ପୋଡ ପିଠା ବି ମଧ୍ୟ ସେମିତି ହିଁ ପ୍ରସ୍ତୁତ ହେଇଥାଏ। ଆଜ୍ଞା। ସାର୍ ଆଉ ଗୋଟେ କଥା ଆପଣଙ୍କର ଆଡେ ରଜରେ ଦୋଳି ଲାଗିଛି କି ନାଇଁ?
ହଁ ଦୋଳି ଲେ ବହୁତ ସବୁ ଗାଁ ଗଲିରେ ସବୁ ବ ହଁ ସବୁ ଜାଗା ଗାରେ ଦୋଳି ଲାଗିଚି ସବୁ କ୍ଲବ ଘର ପାଖରେ ସବୁ କ୍ଲବ ଘର ପାଖରେ ସବୁ ମନ୍ଦିର ପାଖରେ ସବୁଠି ଦୋଳି ଲାଗୁଚି।
ଅ ହଁ ସିରେ କଣ ଯୋଉ ଆପଣଙ୍କର ଥିବ ଯୋଉ ଧର ଓସ୍ତ ଗଛ ହେଲା କି ବର ଗଛ ହେଲା ସବୁ ଉଚା ଉଚା ଗଛରେ ହିଁ ଲାଗିଥାଏ ଆଜ୍ଞା ଆଜ୍ଞା। ଆଉ ମୁଁ କହିଲି କି ସେ ଯୋଉ ବ ଲାଗେ ଆପଣ ଦୋଳି ଖେଳିଛନ୍ତି?
ନାଇ ପୁଅ ପିଲା ତ ଆମେ କମ ଖେଳୁ କି ଝିଅ ପିଲା ବହୁତ ଖେଳନ୍ତି। ହଁ।
ଅ ହ ସେଇଟା କଣ ଆପଣଙ୍କର ପଟା ଦୋଳି ଲାଗିଥାଏ ନା କଣ?
ହଁ ପଟା ଦୋଳି ଲାଗିଛି ତାପରେ ଏ ରଶ ରଦି ଲାଗିଛି ରଶି ପଟା ଲାଗକି ଲାଗିଛି।
ପଟା ଆଉ ଯୋଉ ବାଉଁଶ ଦେଇକି ଯୋଉ ଦୋଳି ଟା ଲଗାନ୍ତି।
ଗୋଟେ ଜାଗା ବହୁତ ବଡ ବଡ ଦୋଲି ଖଟ ଦଲି ସେ ଆମ ଖଟରେ ଗୋଟେ ଖଟକୁ ବାନ୍ଧିକି ବଡ ବଡ ଗୋଲିବ ସେଇ ଚାରି ଜଣ ଛଅ ଜଣ ବସିକି ଯାଣେ
ଏ ବାବା ମୁଁ ତ ଦେଖିନି କେବେ ସେମିତିକା ଦୋଳି। ଆପଣଙ୍କ ଠାରୁ ଆଜି ଶୁଣିବାକୁ ପାଇଲି କେମିତି କଣ ସେଟା ଲାଗେ ମତେ ଟିକେ ସେ ବିଷୟରେ ଆପଣ ଜଣେଇବେ କି?
ସିଏ ଆମର ରସି ଖଟ ଥାଏ ଜାଣିଛନ୍ତି ସେ କଣ ରଶି ଖଟକୁ ତାର ସେଇଟାକୁ ସେମିତି ବ ବନ୍ଧା ଯାଏ ସେଇ ଖଟକୁ। ସେଇ ପଟା ଜାଗାରେ ସେ ଖଟ ବି ବନ୍ଧା ଯାଏ।
ଆ ସାର୍ ସେଟା ତ ଯଦି ଆମେ ଆପଣ କହିଲେ ଚାରି ଜଣରୁ ତିନି ଜଣ ସେ ଅଧିକ ଲୋକ ବସି ଖେଳିବେ ପୁଣି ଖଟ ସେଇଟା ତ ଠେଲିବାକୁ ବି ବହୁତ ଲୋକର ଦରକାର।
ହଁ ସେଟା ଖେଳିବା ବି ବହୁତ ଲୋକ ଦରକାର। ତା ଉପରେ ବସିବେ ତାକୁ ଅଧିକ ବଳ ପ୍ରୟୋଗ ସେଇଟା ପୁରା ଗ୍ରୁପ ରେ
ଆଜ୍ଞା। କିନ୍ତୁ କିନ୍ତୁ ଆମ ଆଡେ ଯୋଉ ଦୋଳି ଲାଗେ ନା ଯୋଉଟା ମୁଁ କହୁଛି କି ପଟା ଦୋଳି, ସେଇଟା କଣ କହିଲେ?
ହୁଁ।
ସାଧାରଣତଃ ଗୋଟେ ପଟା ଲଗେଇକି ବାଉଁଶ ଦୁଇ ଖଣ୍ଡ ଆଉ ତା ଦେହରେ ରସି ବ୍ୟବହୃତ କରିକି ଲଗେଇକି ସେଇ ଦୋଳି ଟାକୁ ଲଗାନ୍ତି। ତା ଦେହରେ ଧର ଫୁଲ ଫୁଲ ହେଲା ସଜେଇ ଦେବେ ଟିକେ ଅଧିକ ସୁନ୍ଦର ଦେଖା ଯାଉଥିବ। ଝିଅ ମାନେ କୁହନ୍ତୁ ପଟା ଦୋଳି ଖେଳୁଥିବେ, ମାନେ ଧର ରଜ ଦୋଳି ଗୀତ ବି ଗାଆନ୍ତି। ସେ ସବୁ ମଧ୍ୟ ଆମ ପଟରେ ହୁଏ। ଆଉ ଆପଣଙ୍କ ପଟରେ କେମିତି କଣ ରଜରେ ହୁଏ?
ଆମ ପଟରେ ଆମ ପଟରେ ସେମିତି ହିଁ ସବୁ ଯାଆନ୍ତି। ପଟେ ନା ସେଇଥିପାଇଁ ଟିକେ ଟିକେ ଅଲଗା ହୁଏ।
ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ସାର୍ ରଜ ଉତ୍ସବରେ ମୁଁ କହିଲି ଆପଣ ମାନେ ଯୋଉ ଖରା ହଉଛି, ମାନେ ଟିକେ ଗାଁ ରେ ରହିବାକୁ ବେଶୀ ଭଲ ଭଲ ପାନ୍ତି ଦୋଳି ପାଖରେ ଖେଳିବା ପାଇଁ କି ଭୋଜି ଭାତ କରିବା ପାଇଁ ଭଲ ପାଆନ୍ତି? ନା ଖ ଖରା ହେଲେ ମଧ୍ୟ ଆପଣ ର ରଜ ଯେହେତୁ ବୁଲିବାକୁ ମଧ୍ୟ ଭଲ ପାଆନ୍ତି?
ଛୁଟି ତ ବହୁତ କମ ଦିନ ମିଳେ କିନ୍ତୁ ଖରା ହେଲେ କଣ କରିବା ବୁଲିବାକୁ ବାହାରି ଯାଆନ୍ତି ଖରା ହେଲେ ବି ବୁଲିବାକୁ ହିଁ ଇଚ୍ଛାଲାଗେ।
ହଁ ତାପରେ ସାର୍ କହିଲେ କିନ୍ତୁ ଖରା ହେଲେ ବି
ପାଣି ଅଧିକା ପିଇବାକୁ ପଡେ।
ହଁ ପାଣି ପଡେ କାହିଁକି ନା ଆମେ ଯଦି ଯୋଉ ଖରା ଦିନେ ଯଦି ଆମେ ବୁଲିବା ର ହେଲେ ବି ଟିକେ ଆମେ ଖରା ରୁ ବି ମଧ୍ୟ ସତର୍କତାର ସହିତ ବୁଲିବାକୁ ପଡିବ। କାହିଁକି କହିଲେ ବର୍ତ୍ତମାନ ସମୟରେ ଜାଣିଥିବେ ହଁ କୁହନ୍ତୁ।
ଚାଳିଶ ଚାଳିଶ ଡିଗ୍ରୀ ପାଖା ପାଖି ପହଞ୍ଚିଯାଏ। କଳା ଚଷମା ନେଇକି ସବୁ ସେମିତି ବୁଲିବାକୁ ପଡୁଛି।
ଲୋକମାନେ ବି ଶିକାର ହଉଛନ୍ତି ଜାଣିଥିବେ?
ହଁ।
ଅଂଶୁଘାତ ପାଇଁ। କେବେ ଦେଖିଛନ୍ତି ଆପଣଙ୍କ ସେପଟେ, ସେମିତି କିଛି ହେଇଛି କି ନାଇଁ ଅଂଶୁଘାତ?
ହଁ ଅଂଶୁ ଅଂଶୁଘାତ ହଁ। ହଁ ବହୁତ ଜଣଙ୍କୁ ଅଂଶୁଘାତ ସେମିତି ହୁଏ ଖରାରେ ବୁଲିଲେ।
ସେଇ ସମୟରେ ଯେତେବେଳେ ହୁଏ ଧର ହାଲିଆ ଲାଗେ କି ମୁଣ୍ଡ ବୁଲାଏ, ତାକୁ କଣ କରନ୍ତି? ଏମିତି ଯୋଉ ଗଛ ଛାଇ ତଳକୁ ପ୍ରଥମେ ନେଇ ଆସିକି, କିଛି ମାନେ ଘରୋଇ ଉପଚାର କରନ୍ତି? ଆପଣଙ୍କ ପାଖାପାଖି ଅଞ୍ଚଳରେ ଯୋଉ ପ୍ରାଥମିକ ଚିକିତ୍ସାଳୟ ଥିବ ସେଠାକୁ ଆପଣ
ପ୍ରଥମେ ତ ଘର ଘରୋଇ ଉପଚାର ଉପଚାର କରିବାକୁ ପଡିବ ତାପରେ ଥଣ୍ଡା ପାଣିରେ ମୁହଁ ଧୋଇଵାକୁ ପଡିବ ତାପରେ ତାଙ୍କୁ ମେଡିକାଲ ନେବୁ।
ହଁ ଆପଣ ଚାହିଁଲେ ଓ ଆରଏସ୍ ଦେଇପାରିବେ ଧର ଘୋଳ ଦହି ହେଲେ ଯୋଉ ଦହି ଯଦି ଘରେ ଥିବ, କି ଲେମ୍ବୁ ପାଣି ସେଇଟା ମଧ୍ୟ ଆପଣ ଦେଇପାରିବେ। ଆଜ୍ଞା।
ହଁ।
ଯା ଦ୍ୱାରା କି ମାନେ ଆପଣ ଚିକିତ୍ସାଳୟକୁ ନେବା ପୂର୍ବରୁ। ମାନେ ରୋଗୀଟି ଟିକେ ସୁସ୍ଥ ହେଇପାରିବ ତାପରେ ଆପଣ ନେଇକି ସେଠି ଡାକ୍ତରଙ୍କ ପରାମର୍ଶ କର୍ମେ ଯାହା ମେଡିସିନ ହଉ ବି ଇଞ୍ଜେସନ କୁହନ୍ତୁ ଆପଣ ସେଇଟା ମଧ୍ୟ ଆପଣ ଦେଇକି ନା ଭଲ କରିକି ରୋଗକୁ ନେଇକି ଆସିପାରିବେ। ଆଜ୍ଞା ତା ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ତ ସମୟ ମିଳିଲେ ମୁଁ ଆପଣଙ୍କୁ ଆଉ କେବେ କଲ୍ କରିବି ଉଁ କଲ ଟିକେ ଏବେ ରଖୁଛି ହେଲା କି।
ହଁ ହଉଁ ଧନ୍ୟବାଦ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ